ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ବନ୍ଧୁ ଆପଣଙ୍କ ଶବ୍ଦ ଆସୁନାହିଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ବନ୍ଧୁ ଆପଣଙ୍କ ଶବ୍ଦ ଆସୁନଥିଲା?
ମୁଁ ଆପଣଙ୍କୁ କେତେବେଳୁ ମୁ ଡାକୁଚ ଆପଣଙ୍କର ଶବ୍ଦ ଆସୁନଥିଲା।
ଓ ହୋ ବନ୍ଧ କଣ କରୁଛନ୍ତି ଆପଣ?
କରିବି ତ ଏବେ ବଜାରରୁୁ ଆସି ଘରେ ପହଞ୍ଚିଲି।
ଆଜ୍ଞା ବନ୍ଧୁ ମଜାରୁ କଣ ପାଇଁ? ମୁଁ ତ ଆଜ୍ଞା ଘରେ ବସିଛି ଆପଣ ବଜାର କଣ ପାଇଁ ଯାଇଥିଲେ ବନ୍ଧୁ?
ବଜାର କାଲି କାଲି ପାଇଁ କିଛି ଘରେ ପରିବାର ନଥିଲା ତ। ଭାବିଲି ବଜାର ଆଡେ ଟିକେ ବୁଲିବା ବି ହେଇଯିବ ଏବଂ ଘର ପାଇଁ କିଛି ଉପଯୋଗୀ ସମାନ ବି ଆସିଯିବ।
ଆଜ୍ଞା ଆଜ୍ଞା। ଆଉ ବନ୍ଧୁ ମୁଁ ତ ଆଜ୍ଞା ଭଲ ଅଛି, ଆପଣଙ୍କର ଭଲ ଅଛି?
ଆଜ୍ଞା,
ଖାଉନାହାନ୍ତି, ଆଉ ଆପଣ ଜାଣିଥିବେ ଖରାଦିନ ଆମ୍ବ ଏଇନା ଜୋରରେ
ନାଇଁ ଆମ୍ବ ଋତୁ ତ ଗଲାଣି ଆଗକୁ ସେ ଗଛର ପାଚିଲା ଆମ୍ବ ଆସୁନି, ପ୍ରାକୃତିକ ଜିନିଷ ଯୋଉ ଭଳିଆ ସ୍ଵାଦ ଅପରାକୃତ୍ୟକ ଜିନିଷ ଦେଇକି ଆମ୍ବ ପଚେଇ ସୁସ୍ଵାଦ ତ ଆସିବନି ନା।
ବନ୍ଧୁ, ଆପଣଙ୍କୁ ଏକ କଥା ଜାଣିବାକୁ ଚାହୁଁଛି। ଆମ ବଡ଼ ଭାଇ ଏକ ନୂତନ ଘର ତିଆରି କରିବା ପାଇଁ ଭାବୁଛନ୍ତି, ତ ଆପଣ ଟିକେ ଉପଦେଶ ଦିଅନ୍ତୁ। କି କେଉଁ ଇଟା ଘରେ ବ୍ୟବହାର କଲେ ଘରଟି ଭଲ ହେବ? ନାଲି ଏଇଠା ନା ସିମେଣ୍ଟ ଏଇଠା?
ଦେଖନ୍ତୁ ଆପଣ ଯଦି ଆପଣଙ୍କର କଣ ମାନେ ଘର ଉପରେ ଦୁଇ ମା ହେଲା କରିବାକୁ ଚାହୁଁଛନ୍ତି ନା ତଳୁ?
ଆଜ୍ଞା ତଳ ଘର ଟା ଆମେ ଷ୍ଟାର୍ଟ କରିକୁ ଚାହୁଁଛୁ, ନୂତନ ଆରମ୍ଭ କରିବାକୁ ଚାହୁଁଛୁ,
ନୂତନ ଆରମ୍ଭ କରିବାକୁ ଚାହୁଁଛନ୍ତି ଆପଣ ଦୁଇଟି ଯାକ ଏଇଟା ଅଲଗା ଅଲଗା ଅଲଗା ଅଲଗା ବିଭାଗରେ ଭଲ ନାଲି ନାଲିଟାଟି ଖରାଦିନେ ମଧ୍ୟ ଘରଟିକୁ ଥଣ୍ଡା ରଖିବ,
ଥଣ୍ଡା ରଖିବ ଆଜ୍ଞା ଏଇଟା ସମସ୍ତେ କୁହନ୍ତି, ଆଜ୍ଞା ଏଇଟା କଣ ସତ?
କାରଣ ସେଟା ମାଟିରେ ତିଆରି ବୁଝିଲେ କି?
ଆଜ୍ଞା, ଆଉ ମାଟି ଇଟା ଆଜ୍ଞା କ ମଜବୁତ ହେଇଥିବ?
ନିହାତି ନିହାତି ନିହାତି କାରଣ ଇଟା ଇଟା ଭ ଭାଟିରୁ ଇଟା ଆସିବା ପୂର୍ବରୁ ଇଟାକୁ ସେମ ପ୍ରସ୍ତୁତ କରାଯାଏ ବହୁ ପର୍ଯ୍ୟାୟରେ ଏତିକି ପୋଡ଼ ଦବା ଆଉ ବହୁତ ପୋଡ଼ ଖାଇବା ପାଣି ଦବା ଏମିତି ବହୁ ପର୍ଯ୍ୟାୟରେ ଇଟା ବାହାରିଥାଏ । ତ ଦେଖିଥିବେ ଆପଣ ଯୋଉମାନେ ବି ଘର କରନ୍ତି କିଛି ପରସ୍ତ ଇଟା ଉଠେଇଲା ପରେ କିଛି ଦିନ ଛାଡି ଦେଇକି ପୁଣି ଆରମ୍ଭ କରନ୍ତି, ତା ମଧ୍ୟରେ ଯୋଉ କିଛି ଦିନ ରୁହେ ବନ୍ଦ ରୁହେ ଘର କାମଟି ତ ସମ୍ପୂର୍ଣ୍ଣ ଯେତିକି ବି ପରସ୍ତ ଉଠିଥାଏ, ସମ୍ପୂର୍ଣ୍ଣ ବୁଡେଇକି ପାଣି ଦିଆଯାଏ । କାରଣ ନାଲି ଟା ଯେତେ ପାଣି ଖାଇବ ସେତେ
ଓ ହଁ, ଧନ୍ୟବାଦ ଆପଣ ଜଣେଇଥିବାରୁ ଏ କଥା ବନ୍ଧୁ ଆଉ ଏକ କଥା କୁହ। କହୁଛି ଆପଣ ତ ମୋ ଠାରୁ ବଡ ଆପଣ ଜାଣିଥିବେ ଘରେ ସବୁବେଳେ ବନ୍ଧୁ ମନା କରନ୍ତି କି ଖଜୁରୀ ତାଡି ଆପଣ ଜାଣିଛନ୍ତି ଖଜୁରୀ ତାଡି ବିଷୟରେ?
ନାଇଁ ବିଶେଷ ଜ୍ଞାନ ତ ନାହିଁ କିନ୍ତୁ ବହୁ ଲୋକମାନଙ୍କଠୁ ଶୁଣିଅଚି।
ମୋତେ ବନ୍ଧୁ ଆମ ଘରେ କୁହନ୍ତି ହଜୁୁରୀ ତାଡ଼ି ମଧ୍ୟ ଏକ ନିଶା, ଏହା କଣ ସତ୍ୟ?
ଖସୁ ଖଜୁରୀ ରେ ଖଜୁରୀ ତାଡ଼ି ନିଶା ଦ୍ରବ୍ୟ ର ବି ଯଉମାନେ ତାକୁ ନିଶା କରିବାକୁ ପିଅନ୍ତି ସେମାନଙ୍କ ପାଇଁ ନିଶା ଦ୍ରବ୍ୟ ଏବଂ ତାର ବହୁତ ଉପକାରିତା ମଧ୍ୟ ଅଛି । ଯେମିତି କିି ଖଜୁରୀ ତା ଏଇ ଯେଉଁ ମାନଙ୍କର ଜଳୀୟ ଅଂଶ କମ ଥାଏ କିମ୍ବା ହଁ ଯୋଉମାନେ ଉ ଯାଆନ୍ତି। ଖରାରେ କାର୍ଯ୍ୟ କରନ୍ତି ତାଙ୍କର ଜଳୀୟ ସ୍ତର ବି କମିଥାଏ । ଜଳୀୟ ଅଂଶ ବି କମ ଥାଏ ସେଥିପାଇଁ ଡା ଡାକ୍ତର ମାନେ ବି ପରାମ ପରାମର୍ଶ କରନ୍ତି କି ଉ ଖଜୁରୀ ତାଡି ଔଷଧର ମାତ୍ରାରେ ନବାକୁ
ଆଜ୍ଞା ଯେତେ ହେଲେ ବନ୍ଧୁ ମୁଁ ପ୍ରଥମ ଥର ପାଇଁ ପ୍ରଥମ ଥର ପାଇଁ ‌ଖଜୁ ତାଡି ପିଇବି ତ ଆପଣ କୁହନ୍ତୁ କେତେ ମାତ୍ରାରେ ପିଇଲେ ମଧ୍ୟ ମୋତେ କୌଣସି ପ୍ରକାର ନିଶା ହ ହେ
ଶୁଣନ୍ତୁ ଶୁଣନ୍ତୁ ଆପଣଙ୍କ ଆପଣଙ୍କର ଯଦି ଆବଶ୍ୟକତା ନାହିଁ । ବୁଝିଲେ ତ ଯଦି ଆପଣଙ୍କର ଆବଶ୍ୟକତା ନାହିଁ ବୁଝିଲେ । ତାହେଲେ ସେଟା ପିଇଲେ ଆପଣ ନିଶା ଦ୍ରବ୍ୟ ସେବନ କଲେ ବୋଲି ଭାବିବେ ।
ଆଜ୍ଞା ଆଜ୍ଞା।
ଯଦି ଆପଣ କାହା ପରାମର୍ଶରେ କି ଆପଣଙ୍କର ସୁଟ କାମରେ ଲାଗିବ । ସେଇ ଜିନିଷଟି ତ ସେଇଟା ଔଷଧରେ ଯିବ ।
ନାଇଁ ଆଜ୍ଞା ଆପଣ ଜାଣିଥିବେ ଖଜୁରୀ ତାଡିରୁ ପହଁରା ମଧ୍ୟ ତିଆରି ହୁଏ । ତ ଆମ ଆପଣ ଜାଣିଛନ୍ତି ଖଜୁରୀ ଗଛରୁ ପହଁରା ମଧ୍ୟ ଝାଡ଼ୁ ମଧ୍ୟ ତିଆରି ହୁଏ ।
ପହଁରା ମଧ୍ୟ ତିଆରି ହୁଏ ।
ଆଜ୍ଞା ତ ଆମ ଘର ଲୋକ ସେ ସବୁ ତିଆରି କରନ୍ତି । ବୁଝିଲେ ବନ୍ଧୁ । ତ ମୋର ବାପା ଯାହା ଯୋଉ ଗଛରୁ ମାନେ ପତ୍ର ଆଣନ୍ତି ସେ ଗଛରେ ହାଣ୍ଡି ଲଗେଇକି ଖଜୁରୀ ପାଇଁ ବସେଇ ଦିଅନ୍ତି । ବୁଝିଲେ ତାହା ତାହା ମଧ୍ୟ ମଧ୍ୟ ସିଏ ସେବନ କରନ୍ତି ଏବଂ ତାଙ୍କ ବନ୍ଧୁ ଏବଂ ତାଙ୍କର ଯାହା ସହିତ ଭଲ ତାଙ୍କୁ ମଧ୍ୟ ସେ ପ୍ରଦାନ କରନ୍ତି । ତେବେ ମୁଁ ଥରେ ବାପାଙ୍କୁ ପଚାରିଥିଲି ବାପା ମୁଁ ଏଇଟା ପିଇ ପାରିବି । ବାପା ମନା କରିଥିଲେ ମଧ୍ୟ ଟା ଏକ ନିଶା ଦ୍ରବ୍ୟ । ସେଥିପାଇଁ ବନ୍ଧୁ ଆପଣଙ୍କୁ ପଚାରିଲେ ଆପଣ ମଧ୍ୟ ମତେ ବହୁତ ଭଲ ଭାବରେ ବୁଝାଇ ଏବେ ଧନ୍ୟବାଦ ବନ୍ଧୁ ମୁଁ ଆପଣଙ୍କଠୁ ବହୁତ କିଛି ଶିଖିଲି । ଏଥିପ୍ରତି ପ୍ରଶ୍ନ ପ୍ରତି ଆଉ ବନ୍ଧୁ କିଛି କୁହନ୍ତୁ?
ଆପଣଙ୍କର ଝାଡୁ ପହଁରା ଆପଣ ନିଜେ ଘରେ ତିଆରି କରିକି ବଜାରରେ ବିକନ୍ତି ।
ଆଜ୍ଞା ଆଜ୍ଞା ବଜାରରେ ମେଲଣ ରେ ଏପରି ଛ ମାନେ ଯୋଉ ଫଳ ଯୋଉ ଯେଉ ଭଳି ଜାଗାରେ ଅଧିକ ଲୋକ ଆସନ୍ତି ସେ ଜାଗାରେ ମଧ୍ୟ ଵି ଆଜ୍ଞା ଆଜ୍ଞା।
ଆଜ୍ଞା ଯୋଉଠି ଗହଳି ଗହଳି ସ୍ଥାନ ସେଇଠି ଆପଣ
ହୁଏ ଆଜ୍ଞା ବାପା ମଧ୍ୟ ତିଆରି କରନ୍ତି ମୁ ମଧ୍ୟ ବିକ୍ରୟ ପାଇଁ ଯାଏ ବାପା ସହ।
ହଁ ତ ଆପଣଙ୍କର ପ୍ରତି ପହଁରା ଏବଂ ଝାଡ଼ୁର ଦର କେତେ ରଖିଛନ୍ତି?
ଆଜ୍ଞା ଆମେ ଯୋଉ ଜାଣିଥିବେ ଯୋଉ ଘରେ ଯୋଉ ଝାଡୁ କରାଯାଏ। ଦାର ମୂଲ୍ୟ ପଚିଶ ଟଙ୍କା ରଖିଛୁ ଏବଂ ପହଁରାର ମୂଲ୍ୟ କୋଡ଼ିଏ ଟଙ୍କା ମଧ୍ୟ ରଖିଛୁ। ହ
ଆଜ୍ଞା।
ଯଦି ଆପଣ ଅଧିକ ପରିମାଣରେ ନିଅନ୍ତି। ତାହାଲେ ତାଙ୍କୁ ପନ୍ଦର ଟଙ୍କା ଲେଖା ହିସାବରେ ହିସାବରେ ମଧ୍ୟ ବାପା ପ୍ରଦାନ କରନ୍ତି ଆଜ୍ଞା। ଆପଣ ବନ୍ଧୁ କେବେ ଜାଣିଥିଲେ ଯେ ଖଜୁରୀ ଗଛରୁ ଝାଡୁ ପହଁରା ତିଆରି ହ ଆପଣ ଆଗରୁ ଜାଣିଥିଲେ?
ହଁ ହଁ ଖଜୁରୀ ଗଛ ନଡ଼ିଆ ଗଛ, ଇତ୍ୟାଦି ଗଛ ମାନଙ୍କ ପତ୍ରର ଶିରାରୁୁ
ଆଜ୍ଞା ଆଜ୍ଞା।
ଝାଡ଼ୁ ଏବଂ କହରା ତିଆରି ହୁଏ।
ବନ୍ଧୁ ଆପଣ ଜାଣିଛନ୍ତି ଆଗକୁ ବାତ୍ୟାର ଆଶଙ୍କା ଅଛି?
ଆଜ୍ଞା।
ସେଥିପ୍ରତି କିଛି କହିବେ?
ସେଥିପ୍ରତି ଆଜିକାଲି ତ ଖବରକାଗଜ ମାନଙ୍କରେ ଏବଂ ଖବର ଟିଭି ମାନଙ୍କରେ ବା ତ ପ୍ରତି ଆଗୁଆ ସତର୍କ କରିଦେଉଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା।
ତ ବାତ୍ୟାରେ ଆମେ ଧ୍ୟାନ ରଖିବା କି ଯେତେ ଘର ଭିତରେ ହିଁ ରହିବା।
ଆଜ୍ଞା।
ଏବଂ ବାହାର କାମ ଯେତେ ଅଳ୍ପ ଯଦି ରହାତି ଆମର ଆବଶ୍ୟକ
ଆଜ୍ଞା, ଆ
ତାହେଲେ ଆମେ ପଦାକୁ ଯିବା, ଯଦି ଆପଣଙ୍କର ମାଟି ଘର ମାନେ ଚାଳ ଘର
ଆଜ୍ଞା।
ଏ
ବନ୍ଧୁ ଆମ ଘରେ ତ ଟିଭି ନାହିଁ। ଆମେ ଅଧିକ କିଛି ଖବର ପାଇନାହୁଁ ଆପଣଠୁ ଜାଣିବାକୁ ଚାହୁଁ ଛୁ, ବାତ୍ୟାରେ ଆଜ୍ଞା ଘଡ଼ଘଡ଼ି କୁଆପଥର ପଡ଼ିବାର ଆଶଙ୍କା ଅଛି କି?
ଆଶଙ୍କା ତ ଅଧିକାଂଶ ବାତ୍ୟାରେ ଥାଏ।
ଆଜ୍ଞା।
ସେଥିପାଇଁ କହିଲି ଆପଣଙ୍କର ଯଦି ଚାଳ ଘର କିମ୍ବା ଟିଣା ଘର ଥାଏ ତ ନିକ ଟସ୍ଥ ପ୍ରତି ଗ୍ରାମରେ ଏକ ବାତ୍ୟା ସ୍ଥଳୀ ଥାଏ ତ ସେଠି ମଧ୍ୟ ଆପଣ ବାତ୍ୟାର ସମାପ୍ତ ପର୍ଯ୍ୟନ୍ତ ଆପଣ ରହିପାରିବେ।
ଧନ୍ୟବାଦ ଆଜ୍ଞା ବହୁତ କଥା ଜାଣିଲେ ଆଜ୍ଞା ତ ସେଥିପ୍ରତି ଆମ ଘର ଲୋକ ଏବଂ ମୁଁ ଆପଣ ଆମ ସାହି ପଡିଶାରେ ମଧ୍ୟ ଏଇ କଥା ଜଣାଇବି ଆପଣଙ୍କ ଏକ ଉପଦେଶ ମ ମୋତେ ବହୁତ ଭଲ ଲାଗିଲା। ଏହା ମଧ୍ୟ ଏକ ଜୀବନ ବଞ୍ଚାଇବା ପାଇଁ କାମରେ ଲାଗିପାରେ। ଧନ୍ୟବାଦ ଜଣାଉଛି ଆପଣଙ୍କୁ ଭାଇ। ଭାଇ ଆପଣ ଟ ଘରେ ଟିକଏ ଡାକୁଛନ୍ତି ଏଇ କଥା ମଧ୍ୟ ଘରେ ଜଣେଇବାର ଅଛି ଆପଣଙ୍କ ସହିତ ପର କଥା ହେବି।
ଆଜ୍ଞା ଧନ୍ୟବାଦ ରଖୁଛି। ଟିକେ ଯୋଗାଯୋଗ ଟିକି କାଟିଦିଅନ୍ତୁ। ବନ୍ଧୁ। ବନ୍ଧୁ।